ହ୍ୟାଲୋ
ହଁ ହ୍ୟାଲୋ ମୋ କଥା ଶୁଭୁଛି
ଶୁଭୁଛି ତମକୁ
ହଁ ଶୁଭୁଛି
ହୁଁ ହୁଁ ଗୁଡ଼୍ ଇଭିନିଂ କହିଲି
ଗୁଡ଼ ଇଭିନିଂ
ହୁଁ ହୁଁ କଣ କରୁଥିଲ
ହଁ ଥିଲି ଟିକେ କାମ ଟିକେ କରୁଥିଲି।
ଆଛା ରୋଷେଇ ନା କଣ।
ହଁ ରୋଷେଇ ଟିକେ କରୁଥିଲି, ଆଉ ତୁମେ କଣ କରୁଥିଲ।
ମୋର ବି ଚାଲିଛି। ଏବେ ତ ଆସିଲି, ଯାଇଥିଲି ସେପଟେ ଦୋକାନ ଆଡ଼େ ଟିକେ ଯାଇଥିଲି। ଆସିକି ଟିକେ ବସେଇଛି ଆଉ ଭାତ ଭାତ ଟିକେ ବସେଇ ଦେଇଛି।
କଣ ଖାଇଛ ଏବେ ନା କିଛି ଖାଇନ।
ଖାଇଛି ଖାଇଛି।
ଆଉ ପାଗ ଟା କେମିତି ହେଇଛି ଏପଟେ ତ ବର୍ଷା ହଉଛି।
ହଁ ବା ପାଗଟା ବଢ଼ିଆ ହେଇଛି ବୋଲି ତ, ବୋଲି ଟିକେ ଗରମ ଗରମ ଟିକେ ଟିଫିନ୍ ଧରିକି ପଳେଇ ଆସିଲି, ଆଉ ଖାଇଲି ଆଉ ବସିଛି ଆଉ।
ବର୍ଷା ପାଗ ସହିତ ତ ଚାହା ଟିକେ ପକୁଡି ଟିକେ।
ହଁ ଠିକ ଠିକ ତମର ହଉଛି ନା କଣ ଆଜି।
ନାଇଁ ସନ୍ଧ୍ୟା ବେଳେ ଟିକେ ହେଇଥିଲା ଟିକେ ପାସ୍ତା ବନେଇଥିଲୁ।
ବା ବା ଗରମ ନାଇଁ କି।
ହଁ ବର୍ଷା ପାଗ ଏବେ ତ ଏବେ ଏବେ ଖରା କମିଛି। ବର୍ଷା ଟା ଟିକେ ହଉଛି ତ ଭଲ ଲାଗୁଛି ପାଗଟା ଆଉ।
ହଁ ଏପଟେ ବି ଟିକେ ଟିକେ ମାନେ ଆଜି ସକାଳୁ ଏମିତି ବର୍ଷା ପାଗ କରିଥିଲା। କିନ୍ତୁ ବର୍ଷା ହେଇନଥିଲା, ଏବେ ଏବେ ହେଲା ଟିକେ ଷ୍ଟାର୍ଟ ହେଇଛି ଏପଟେ। ସନ୍ଧ୍ୟା ବେଳ ଟିକେ ଷ୍ଟାର୍ଟ ହେଇଛି ଆଉ।
ହଁ ହଁ ଏବେ ତ ତାପରେ ଯେମିତି ମାନେ ଖରା ଏଥର ଏ ବର୍ଷ ଯୋଉ ହେଇଛି।
ହୁଁ
ଆଉ ବର୍ଷା ଟିକେ ହେଲେ ଟିକେ ଭଲ ଲାଗୁଛି ମାନେ, ଯେମିତି ପୁରା ଥଣ୍ଡା ଲାଗୁଛି ଟିକେ। ପାଗଟେ ଭଲ ଲାଗୁଛି।
ହଁ ପୁରା ତ ମାନେ ଯୋଉ ଗୋଟେ ମାସ ତ ପୁରା ଚାଲି ବି ହେଉନଥିଲା ପୁରା ରୋଡ଼ରେ। ଏତେ ଗରମ ଯେ।
ହଁ ଯୋଉ ଭଳି ଆଉ ଏବେ ଯୋଉ ଭଳି ଭାବରେ ହଉଛି, ମାନେ ଜନସଂଖ୍ୟା ବୃଦ୍ଧି ସେ ଅନୁସ ଷାରେ ତ ହଉ ମାନେ ଜିନିଷ ପତ୍ର ସବୁ ଅଭାବ।
ଅଭାବ ହଁ ଠିକ ଯେତିକି ଲୋକ ସଂଖ୍ୟା ବଢିବେ ସବୁ ଜିନିଷ ର ଚାହିଦା ସେତିକି ବଢିବ ଗଛ ଟା ବି ସେତିକି କଟିବ। ସେଇଠୁ ତ ପ୍ରକାର ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି ଆଉ।
ହଁ ଯେତିକି ଗଛ ଲଗା ହଉନି ତାଠୁ ଅଧିକ ସେଇ ଆଉ ଗଛ କଟା ହଉଛି। ସେ ଘର ଦ୍ୱାର ପୁଣି ଏପଟେ ଲୋକମାନେ ଆଉ ସେଇ ନିଆଁ ମାନେ ଜଙ୍ଗଲ ଜାଳି ଦଉଛନ୍ତି ସବୁ ଅସୁବିଧା ହୁଁ।
ଠିକ୍ ଆଉ ଗୋଟେ ଜିନିଷ ଦେଖିବ ଆଗ ଦେଖ କେତେ ବର୍ଷ ପୂର୍ବେ? ଆମେ ଯୋଉ ଯାଉଥିଲେ ମାନେ କିଛି ଗାଁକୁ ବି କୋଉ ରୋଡ଼ରେ ଦେଖିଥିବ ମାନେ, କେମିତି ଜଙ୍ଗଲ ଜଙ୍ଗଲ ହେଇକି ଥିଲା କି ନାହିଁ ରାସ୍ତା ଯାକ ବି ଗଛଯାକ। ଏବେ ସେ ଜଙ୍ଗଲ ଏରିଆ ଆଉ ନାହିଁ ଆଉ। ସେଠି କିଛି ନା କିଛି ଗୋଟେ ବନେଇ ଦେଇଥିବେ ଘରଟେ ଗୋଟେ ବନିଯାଇଥିବ ନହେଲେ କୋଉ ଗୋଟେ ଅଫିସ୍ ଟେ ବନିଯାଇଥିବ।
ହଁ ନା। ହଁ ମାନେ ଛୁଆ ବେଳେ ଯେତେବେଳେ ଆମେ ମାମୁ ଘରକୁ ଯାଉ, ମାନେ ରୋଡ ସାଇଡରେ ଏଇ ଯୋଉ ଦେଖିବ ସବୁ ଗଛ କେତେ ମାନେ ଏତେ ଭୟଙ୍କର ଥିବ। ସେ ଜଙ୍ଗଲ ଏରିଆ ହେଇକି ପୁରା ମାନେ ଲ ତା ବୁଦାହେଇକି ଏବେ ଆଉ ସେ ସେଗୁଡାକୁ ନାହିଁ। ମାନେ କୋଉଟା କାଟି ହଁ।
ସେ ବର୍ଷା ଦିନ ତମେ ଯଦି ଯିବ, ସେପଟେ ରାତିରେ ସେଟା ଡର ଲାଗିବ ମାନେ ଏତେ ବୁଦା ଏତେ ଜଙ୍ଗଲ ଟାଇପର ହେଇଚି।
ହଁ ହଁ। ତାପରେ ଗଛ ବଛ ସବୁ କାଟିକି ତାପରେ ଏବେ ସବୁ ଯୋଉ ପକ୍କା ଘର କଚା ଘର।
ହଁ ଠିକ ଆଉ ଟିଣ ଘର ବି ନାହିଁ ଆଉ। ଅଛି ଯେ କମ୍ ଅଛି ଆଉ ଟିକେ।
ସେଇ ଆଗ ଭଳିଆ ସେଇ ମାନେ ଯୋଉ ଦେଖିବ ଆଗରୁ ଯେମିତି ଚାଳ ଛପର ମାଟି ଘର।
ହୁଁ ମାଟି ଘର ବି ବଢ଼ିଆ ଥଣ୍ଡା ହେବା ମାଟି ଘରଟା ବି ବଢ଼ିଆ ଥଣ୍ଡା।
ନାଇଁ ତାପରେ ସୁବିଧା ଏବେ ଯୋଉ ହଉଛି ସବୁ ଛାତ ଘର ଦଉଛନ୍ତି ସରକାର ବି ମାନେ କିଛି ତ ଭଲ ହଉଚି। ଆଉ ଏମିତି ନାହିଁ କି ଯେ ଖରାପ ହେଇଛି ସମସ୍ତଙ୍କର କେତେ ଲୋକଙ୍କର ଘର ବି ନଥିଲା ସେମାନଙ୍କ ପୁଣି ଘର ବି ମିଳିଲା ଆଉ ତାପରେ ସେଇ ଚାଳ ଘରେ ବି ଅସୁବିଧା ହଉଥିଲା ନା ଆଗରୁ ସେଇ ପାଳ ନଥିବ ନଡା ନଥିବ କହିଲେ ତ ଘରେ ବି ତ ପୁଣି ପାଣି ପଶିଯିବ ସେଇ ମାଟି କାନ୍ଥ ପୁଣି ବର୍ଷାରେ ଭୁଷୁଡିଯାଏ। ଏବେ ଟିକେ କଣ କି ସବୁ ସୁବିଧା ହେଇ ଚି ହେଲେ କଣ ଅ ସେଇ ଭଳିଆ ଗରମ ବି ହଉଛି ନା?
ହୁଁ ଠିକ୍ ଠିକ୍ ଆଉ ସରକାରଙ୍କର ଯେଉଁ ବାହାରିଲା ମାନେ ଘର ଦିଆହେଉଛି। ଲୋକମାନଙ୍କୁ ଟିକେ ସେଇଟା ହେଇଯାଉଛି ସହଯୋଗ ସେମାନେ ନିଜେ ବି ସେଇଠି କିଛି କିଛି ପଇସା ତା ନିଜର ମିଶାମିଶି କରିକିନା ଏମତି ବନାଉଛନ୍ତି ଆଉ ଜଣେ ତା ହେଲା ବେଳକୁ ଆର୍ଥିକ ଅସୁବିଧା ପାଇଁ ଲୋକମାନେ ଆଉ ବନେଇ ପାରୁନାହାନ୍ତି ନା ଘର ଗୋଟେ?
ହଁ ତାପରେ ସରକାରଙ୍କର ଏଇ ସବୁ ସୁବିଧା ଏଵେ ଏଇ ଯୋଉ ଦଉଛନ୍ତି। ତାପରେ କିଛି ଯୋ ଟଙ୍କା ସହାୟତା ତାପରେ ସମସ୍ତଙ୍କର ମାନେ ଯୋଉମାନଙ୍କର ଘର ନଥିଲା ସେମାନେ ସବୁ ଘର ମାନେ
ସେମାନଙ୍କୁ ବହୁତ ଲାଭ ହେଇଛି ମାନେ ଗରିବ ଲୋକମାନଙ୍କୁ ବହୁତ ଲାଭ ହେଇଛି ଆକ୍ଚୁଆଲି ଏଇଟା ଦେଖିବାକୁ ଗଲେ। ହଁ ଭଲ ଏ ଜିନିଷ ଯାକ।
ଆଉ କୁଆଡେ ବୁଲାବୁଲି ଯାଇଥିଲ ନା ଯାଇନ?
ମୁଁ ହଉ ମୁଁ ଆଜି ସକାଳୁ ଭାବୁଥିଲି କଣ କହ ତ ପାଗ ଦେଖିକି ଭାବୁ ସେ ଆଉ ଗାଡ଼ି ଗୋଟେ ଥିଲେ ମାନେ ସେ ସ୍କୁଟି ଗୋଟେ ଥାନ୍ତା ବୋଲେ କେତେ ବଢିଆ କୁଆଡେ ବୁଲି ଦେଇକି ପଳେଇ ଆସିଥାନ୍ତେ ମାନେ ମୋ ସାଙ୍ଗ ସାଥି ଆମ କଥା ହଉଥିଲୁ ସେମିତି।
ଆଛା ମାନେ ସାଙ୍ଗସାଥି ସାଙ୍ଗସାଥି ବୁଲା ଗୁଡେ ମାନେ ଭଲ ଲାଗେ ସବୁ ଜିନିଷ।
ହୁଁ ଭଲ ଲାଗେ ପାଗଟା ଏ ଭଳିଆ କରିଥିବ କୁଆଡେ ଗୋଟେ ଭଲ ଜାଗାଟେ ଗୋଟେ ପ୍ରାକୁତିକ ପରିବେଶ ଗୋଟେ ଦେଖିକି ନା ଯିବ ବୁଲିବାକୁ।
ତାପରେ ଆଗ ଭଳିଆ ଆଗ ଭଳିଆ ଆଉ ସେଇ ଯୋଉ ପ୍ରାକୃତିକ ଜିନିଷ ବି ନାହିଁ କିଛି ନାହିଁ ଆଉ ଏବେ ବି ତ ଯୋଉ ସରିଲା କଣ ଆ ଯୋଉ ଶୀତଳ ଷଷ୍ଠୀ
ଶୀତଳଷଷ୍ଠୀ ହଁ ହଁ ଏବେ ତ ସରିଲା ତାର ଭିଡିଓ ଯାକ ମୁଁ ଦେଖୁଥିଲି
ହଁ ତାପରେ ଯୋଉମାନେ କେତେ ଭଲ ସବୁ ପ୍ରୋଗ୍ରାମ ସେମାନେ କରିଥିଲେ ଆଉ
ହଁ କେତେ ବଢିଆ ନାଇଁ ଶିବ ପାର୍ବତୀ ତାଙ୍କର ଯୋଉ ବାହାଘର ହଉଚି
ହଁ ହଁ। ଆଉ ସେଇଟା କୋଡେ ହୁଏ ଜାଣିଛ ତମେ ପଶ୍ଚିମ ଓଡ଼ିଶା ଆମର ଯୋଉ ରହିଲା ଏଇ ଯଉ ବୋଥ ସାଇଡ ଦେଖ ଯେମିତି ଟି ଆଁ ଆଉ ଏଇଟା ତ ପୁରା ପ୍ରସିଦ୍ଧ ହଉଛି ଏଇ ଯୋଉ ସମ୍ବଲପୁର ଏରିଆ।
ହଁ ଏଇଟା ସମ୍ବଲପୁରରେ ତ ମାନେ ପୁରା ତାର ଯୋଉ ଅ ଉତ୍ସବ ପୁରା ସହର ଟା ହିଁ ପୁରା ଉତ୍ସବ ମୁଖର ସେ ଶୀତଳଷଷ୍ଠୀ ଟା ଥିଲା ବେଲେ
ସପ୍ତାହେ ତାଙ୍କର ଲାଗିକି ରହେ ଆଉ ତାପରେ ଯୋଉ ରହିଲା ବରଗଡ଼ ତାପରେ ପଦମପୁର ଏସବୁରେ ମାନେ ସେମାନେ ପୁରା ବହୁତ୍
ଅଧିକ ଟିକେ ନାଇଁ ବରଗଡ଼ ରେ ବରଗଡ଼ ରରେ ଯଦି ଦେଖିବ ମାନେ ଶୀତଳ ଷ ସେଇଟା ତ ବହୁତ ମାନେ ବହୁତ ଫେମସ୍ ମାନେ ସମ୍ବଲପୁର ଆଉ ବରଗଡ଼ ପାଇଁ ଯଦି ଦେଖିବ ବୋଲେ ଏଇ ଯୋଉ ତମର ଧନୁ ଯାତ୍ରା ହଁ ଧନୁ ଯାତ୍ରା ଟା ସେଇ ଟା ହେଲା ପୁରା ସେଟା ଦେଶ ପ୍ରସିଦ୍ଧ ସିଏ ପୁରା।
ହଁ। ଆଉ ତାପରେ ଏ ଯୋଉ ରହିଲା ଏବେ ଯୋଉ ସମ୍ବଲପୁରରେ ହେଲା ଆମର ମାନେ ଶୀତଳ ଷଷ୍ଠୀ ଟା ଏଇଟା ମାନେ ଏ ବିଶ୍ ୟରେ ଯେମିତି ଶିବ ପାର୍ବତୀଙ୍କର ବାହାଘର ମାନେ ସେମାନଙ୍କୁ କୁହାଯାଏ ଯେ ଦେଖ ଏବେ ଯେମିତି ମାନେ ଭଗବାନ ଆମର ଯେମିତି ମାନେ ପ୍ରେମୀ ଯୁଗଳ ଥାନ୍ତି।
ହଁ ହଁ ହଁ ସେରା ଗୋଟେ ତାଙ୍କର ପ୍ରେମର ପ୍ରତୀକ ବା।
ହଁ ତାଙ୍କ ବିବାହ ଟାକୁ ସିଏ ପୁରା ବହୁତ ଭଲ ସେ ଯେମିତି ଏଠି ଦେଖ ଆମର ଯେମିତି ବାହାଘର ହେଲେ ଯେ ଝିଅ ଘର ଆସିବେ ପୁଅ ଘର ଆସିବେ ଏମିତି କଥା ହେଇ କି ମାନେ ଏଇ ଯୋଉ ଅ ହୁଏ ଶୀତଳ ଷଷ୍ଠୀ ହଁ ହେଲେ ସେଇଠି କଣ ହୁଏ ଦେଖ ଏଇ ଯୋଉ ପାର୍ବତୀଙ୍କର ମାନେ ଗୋଟେ ପରିବାର ହେବେ। ତାଙ୍କ ବାପା ମା ସବୁ କିଏ ଗୋଟେ ସାଜିବେ ମାନେ ଯୋଉ ଗାଁରେ ବି ହଉଥିବ କି ଯେମିତି କହିଲ ତମେ ସମ୍ବଲପୁରରେ
ହୁଁ ସମ୍ବଲପୁରରେ ଅଧିକ ସେଇଟା ବହୁତ ପରିମାଣରେ ସେଇଟା ଟିକେ ବହୁତ ଫେମସ୍ ଟିକେ ଆକ୍ଚୁଆଲି।
ଇଏ ଏ ମାନେ କଣ ହୁଏ ସେଠି ତାଙ୍କର ଘର ଲୋକ ହେବେ ହେଲେ ମହାଦେବଙ୍କର ତ କେହି ନଥିଲେ ତାଙ୍କର ଫ୍ୟାମିଲି ନା ତ ତାଙ୍କ ତାଙ୍କର କିଏ ହୁଅନ୍ତିନି ପରିବାର। ସେ ତାଙ୍କର ସବୁ ନେଇକି ଆସନ୍ତି ଯୋଉ ସେ ଯେତିକି ତାଙ୍କର ଥାଆନ୍ତି
ଓହୋ ହୋ ହଁ ତାଙ୍କର ଯୋଉ ଥିବେ କଣ କହୁଛନ୍ତି ଯୋଉ ଅଘରିୀ ବାବା ଯା
ହଁ ହଁ ହଁ ହଁ ସେମିତି ସବୁ ପୁରା ଦେ ମାନେ ମୁଁ ଦେଖିଥିଲି କେବେ ତ ଯାଇନି। ଖାଲି ଯଉ ଭିଡିଓ ରେ ସବୁ ଆସେ
ଦେଖିଲ। ମୁଁ ତ ତ ଏବେ ତ ଦେଖୁଥିଲି ମୁଁ କାଲି ହିଁ ଦେଖୁଥିଲି ଭିଡିଓ ଯାକ ଯୋଉ ଅଘରି ବାବା ଟାଇପ ପ୍ର ଯୋଉ ହେଇଥିବେ ମାନେ ପୁରା ମାଳ ଯାଗକୁ ପକେଇଥିବେ ସେ ଯେଉ କଣ କୁହନ୍ତି ତାକୁ ମନ୍ଦାର।
ହୁଁ ମୁଣ୍ଡମାଳ ସବୁ ପିନ୍ଦ୍ ପିନ୍ଧିଥିବେ ଆଉ ଦେହ ସାରା ସେ ପାଉଁଶ ବୋଳି ହେଇକି ସିଏ ପୁରା ନାଚି ନାଚି ଆସିବେ ମାନେ ଯେମିତି ଉଁ ବରଯାତ୍ରି ଆସେ ଗୋଟେ ସେମିତି ମହାଦେବଙ୍କର ବରଯାତ୍ରୀ ଆସନ୍ତି ସିଏ ତାଙ୍କର ତାଙ୍କର ବିବାହ ହୁଏ ତା ପରେ ସିଏ ତାଙ୍କର ଯୋଉ ଷଷ୍ଠୀଟା ହୁଏ ଉ ଆକ୍ଚୁଏଲି ପ ଏଇଟା ପଞ୍ଚମୀରେ ହୁଏ ତାଙ୍କ ବାହାଘରଟା ଆଉ ଯୋଉ ଷଷ୍ଠୀଟା ହୁଏ ନା ସିଏ ଏବେ ତାଙ୍କୁ ଯାଆନ୍ତି ଶିବ ପାର୍ବତୀ ମିଶିକି ଯାଆନ୍ତି ସିଏ।
ହଉ ହଉ ହଁ କା ଉଁ ସରିଗଲାଣ ବୋଧେ ହେଇଟାଁ କାଲି ହିଁ ସ
ହଁ ସରିଗଲାଣି ଏବେ ତ ପଞ୍ଚମୀରେ ଥିଲା। ପଞ୍ଚମୀ ଷଷ୍ଠୀ ଯୋଉ ଗଲା।
ଓହୋ ହୋ।
ବୋହୁତ ଭଲ ସ୍ ସେ ହୁଏ ତାପରେ ଯୋଉ ତାଙ୍କର ଯେମିତି ଆମର ମାନେ ପାରମ୍ପରିକ ରୀତିନୀତି ରହିଥାଏ ଆଉ ନୃତ୍ୟ ଯେମିତି ଆମର ମାନେ ଏଇ ଯୋଉ ଛଉ ହଉ କି ସମ୍ବଲପୁରୀ ହଉ ମାନେ ବଜା ଉଁ ଉଁ ବାଣ ରୋଷଣୀ ପୁରା ବଜେଇକି ସିଏ ତାଙ୍କର ଯେମତି ବରଯାତ୍ରୀ ଯାଆ
କରିଆ କଥା ନାଇଁ କି ମାନେ ଗୋଟେ ଫୁଲ୍ ଯେମି ତି ଗୋଟେ ବରଯାତ୍ରୀ ପ୍ରଶେସନ୍ ଯେମତି ଯାଏ ପୁରା ସେଇ ଭଳିଆ।
ହଁ।
ହୁଁ ହୁଁ ହୁଁ ହୁଁ। ବଢିଆ ସେଟା ସବୁ ବର୍ଷ ହଉଚି ମାନେ ଆଗରୁ ଏତେ ହଉନଥିଲା। କିନ୍ତୁ ଏ ଗତ କିଛି ବର୍ଷ ହବ ସେରା ଉଁ ବୋହୁତ ପରିମାଣରେ ଉଁ ସମସ୍ତେ ଯୋଗଦାନ ବି ସେମିତି କରୁଛନ୍ତି ନା ଲୋକମାନେ।
ହଁ ଆଉ ତାପରେ ସେଠି ଉଁ ଏବେ ଯେମିତି ଆମର ଗୋଟେ ଝିଅ ବାହାଘର କରିବା ଆମେ ଯେମତି ପୁରା ସାଇ ପଡିଶା ବ ଭାଇ ବନ୍ଧୁ ସେମିତି ତାପରେ ସେଠି କଣ ହୁଏ ନା ହନୁମାନ ଆଉ ଯୋଉ ଆଁ ନୃସିିଂହ ଭଗବାନ ଥାଆନ୍ତି ନା ସେମାନେ ତାଙ୍କର ଯୋଉ ଗୁଆ ଗୁଣ୍ଡା ଯାଇକି ବୁଲି ବୁଲି ଦିଅନ୍ତି। କି ଯେ ଆମର ଏଇ ଭୋଜିରେ ଆସିବେ ଯେମତି।
ଯୋଉ ମାନେ ଯୋଉ ପ୍ରସ୍ତାବର ଯୋଉ ଖବର ଯାକ ଦେଇ ଦେଇ ବୁଲିବେ ସମସ୍ତଙ୍କ ଘରକୁ ନାଇଁ କିି।
କୁ ସେଠି ଦିଅନ୍ତି ଆଉ ତାପରେ ଉଁ ଏମିତି ପୁରା ମାନେ ସେ ଯୋଉ ଥିଲେ ଆମର ପାର୍ବତୀ ତାଙ୍କର ବାହାଘର ଆସିକି ସିଏ ଆସିବେ ଆମର ମାନେ ଯେମିତି ଆମେ ଗୋଟେ ବାହାଘର କରିଲେ ଯେ ଝିଅ ଘର ପୁଅ ଘର ଯାଇକି ଯୋଉ ସମସ୍ତୁଙ୍କୁ ନିମନ୍ତ୍ରିତ କରିବେ ଆସିବ ଭୋଜିରେ ଯେମିତି ଆଶୀର୍ବାଦ କରିକି ଯିବ ସିଏ ତାଙ୍କର ସେମତି ସବୁ ହୁଏ ମାନେ କେବେ ଗୋଟେ ଯିବା ବୁଲିକି ଆସିଲେ ଭଲ ଲାଗିଥାନ୍ତା।
ହିଁ ହେଁ ହଉ ଦେଖ ନହେଲେ ଚାଲ ହଉ ଗତ ବର୍ଷ ଭାରିବା ହୁଁ କଣ କହୁଚ। ହବ ଯଦି ସମୟ ଯଦି ହବ ବୋଲେ ଦେଖିକିନା ବାହାରିବା ନହେଲେ ଆଉ।
ହଁ। ତାପରେ ଭଲ ଲାଗିବ ବି ସେ ସମୟ ଯାକ ମାନେ କେତେ ବୋହୁତୁ ଭଲ ସେ କରୁଥିବେ ତାପରେ ସେଠି ମାନେ ଯେମିତି ଆମର ଖାଇବା ଦିଆଯାଏ ସେ ଠି ବି ସେମତି ଖାଇବା ପିଇବା ସବୁ ଦିଆଯାଏ ମାନେ ଭୋଜି ଭାତ ହଁ। ଏମତି ସବୁ ହଉ କେବେ ଗୋଟେ ହେଲେ ଭଗବାନଙ୍କ ଦୟା ଯିବା ଆଉ ନାଇ କି। ଆଛା ହଉ ହଉ ମୁଁ ଟିକେ ରହିଲି ପରେ କଲ୍ କରୁଛି ଆଁ।
ହଁ ହଁ ହଁ ଠିକ୍ ଅଛି।
ହଉ